ହଁ। କଣ କରୁଚୁ?
ଏଇଠି ପରିବା କାଟୁଥିଲି ମ।
ଓହୋ। ରୋଷେଇ କରିନୁ?
ନା କରିନେଇ ରୋଷେଇ। ଏ ସଫାସଫି କରିକି ଏଇନା ଆସିନି। ପାଣି ଆଣିନ୍ତୁନି। ପା ଏଇନା ପରିବା କାଟୁଚି କାଟିକି ରାନ୍ଧିମି ଆଉ।
ଟ୍ୟୁୱଲ ପାଖକୁ ଯାଉଚୁ ପାଣି ପାଇଁ?
ହଁ ମୁଁ ଟ୍ୟୁବଲ୍ ପାଖକୁ ଗଲିଣି ତିନି ବର୍ଷ ହେଲାଣି ପାଣି ଆଣିଲିଣି।
ହୁଁ।
ହଁ ଏ ସବୁ ପାଣି ମାନେ ବାହାଘର ପାଞ୍ଚ ବର୍ଷ ହେଲାଣି। ଛଅ ବର୍ଷ ଛଅ ବର୍ଷ ହେଲାଣି।
ଛଅ ବର୍ଷ ହେଲାଣି ନା ତୋ ବାହାଘର।
ହଁ।
ଉଁ ହୁଁ।
ଆଗେରେ ପୁଅ ଟିଉସନ ଯାଇଚି।
ଉଁ ହୁଁ। କଣ କହିଲୁ ଆଗେ?
ଆଗେ ଯୋଉ ଆଗେ ଆଣିମି ଲାଟିନିକୁ ପାଞ୍ଚ ଛଅ ବାଲଟି ପାଣି। ତାପରେ ବାହାରକୁ ଆଣିବି ତିନି ଚାରି ବାଲ୍ଟି ପାଣି, ପୁଣି ଘରକୁ ରନ୍ଧା ବଡା କରିତେ ଦି ବାଲ୍ଟି ପାଣି।
ହୁଁ ହୁଁ।
ଆଁ ସେଥିପାଇଁ ଆଗେ ଲୁଗାପଟା ସଫା ସାତ ଆଠ ବାଲ୍ଟି ପାଣି ଆଣିଲି ତାପରେ ପୁଣି ଏଇନା ଆସିକିରି ପରିବା କାଟୁଚି, ପୁଣି ଆଉ ଦି ଗଲେ ପାଣି ଆଣିବି ଲାଟିନିକି ଆଣିନି ପରିବା ପରିବା କା କାଟିଦେଇକି ପଳେଇବି ପାଣି ଦିବାଲ୍ଟି ଆଣିକି ସେଠି ଭଜା ଭାଜିବି।
ଓ ହୋ।
ଗରମ କୁ ଟ୍ୟୁଲ୍ ମାରି ପାଣି ଆଣିଲାବେଳକୁ ଯାହା ଲାଗୁଛି।
ଅ କହ ନା, ପାଣି ବାହାରୁଛିନା ଟିଅ ଲୁରୁ?
ହଁ ଆଉ ସବୁ ସାଇ ତିୱାଲ ଖରାପ ଖାଲି ଏଇ ସାଇ ଟିୱଲଟା ଭଲ।
ଓହୋ ଜାମ ରହୁଥିବ ବହୁତ।
ପ୍ରବଳ ଜାମ। ପାଣି ହେଲେ ଆଣିବୁ ତୁ ଘଣ୍ଟେ ଠିଆ ହବୁ ହେଲେ ପାଣି ଆଣିବୁ।
ଏଇ ପାଣି ଖରାଦିନ ଆମ ଗାଁ ଦେଖନୁ କେତେ ଅସୁବିଧା ହୁଏ ପାଣି। ଶୁଖି ଯାହା ଯା କୁହ ନାରେ ଟିକେ ଠିକ
ଚଲଣି?
ଏବେ ହଁ ଏବେ ତ ସବୁ ମୋ ପାଇପ ଲଗାଇଦେଲେଣି?
ହଁ ଆଗରୁ ଦେଖୁନା ଆମେ ଯାଉ ସେଇ ତମ ସାହିଆଡେ
ହଁ ଏବେ ତ ମଚ
ଭାତ ରାନ୍ଧିବାକୁ ତମ ସାହିଠୁ ପାଣି ଆଣୁ ଖଣ୍ଡିରୁ କୂଅରୁ ପାଣି ଆଣନ୍ତି ଆଉ ଆଣୁଛନ୍ତି ନା ପାଣି ସବୁ ଟାଙ୍କି ବସେଇଦେଲେ।
ହଁ ଟାଙ୍କି ବସେଇଦେଲେ ଯ ମଟର ଲଗେଇ ଘରକୁ ପାଇପ ଆ ହଁ ଆଉ ଅସୁବିଧା ନାହିଁ।
ଅସୁବିଧା ନାଇଁ ଏଇଜ ଏଇ ଗାଁରେ ଟିକେ ଅସୁବିଧା ଆଉ।
ଉୁଁ ହୁଁ। ଏଇ ଗାଁରେ ଅସୁବିଧା ହେନେ ତଥାପି ବହୁତ ଲୋକ ସୁବିଧା କରିଦେଲେଣି।
କରିଦେଲେଣି ହଁ।
ପାଣି ଟାଙ୍କି ବସେଇ ଦଉଛନ୍ତି କିଏ ବୋରିଙ୍ଗ ଖୋଲି ଦଉଛନ୍ତି ଯାହାହେଲେ ପାଣି ଟା ଆଗ ରା ରାତି ପାଇଲେ ପାଣି ନହେଲେ କିଛି କାମ କରିହବନି।
ଏବେ ଆମେ ଯାଉଛୁ ଟ୍ୟୁୱଲ୍ ପାଖକୁ ଘଣ୍ଟା ଘଣ୍ଟା ଠିଆ ହୋଇଇକି ପାଣି ଆଣିଛୁ ସେତିକି ସମୟରେ ଆଉ ଅଲଗା କାମ ହେଇଯାଆନ୍ତା।
ହୁଁ ।
ନା ବା ପାଣିରେ ତ କୋଉଁ କାମ କରିବୁନି କହୁନୁ ସବୁ କାମ କରିବୁ।
ପାଣି ଦରକାରୀ ପାଣିନଥିଲେ ସଇଲା। ପାଣି ତୁ ଯିଏ ହଁ ପଢୁଚି ଆଉ ଟିଉସନ ଯାଉଛି।
ଓହୋ କଣ ଶିଖିଲାଣି?
ସବୁ ହଁ ଶିଖିଲାଣି ଅ ଆ ଏକ ଦୁଇ। ୱାନ୍ ଟୁ ବଡ ଏବି ସି ଡି ସାନ ଏବି ସି ଡି। ସବୁ ଶିଖିଲାଣି ହଁ।
ଆ
ସବୁଥିରୁ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ ସବୁ ଶିଖୁଛି।
ଓହୋ ଚଗଲା ଛୁଆଙ୍କର ଭଲ ପାଠ ହୁଏ ପା? ଯେତେ ସେ
ହଁ ତାର ଭଲ ହଉଛି ପାଠ ହଉଛି ତାର ହଉଛି ଭଲ।
ଅ ଆଉ ଟିଉସନ ଯିବା ସହିତ ଘରେ ଟିକେ ଟିକେ ଦେଖିଲେ ହବ ଆଉ।
ହଁ ମୁଁ ଘରେ ପଢୁଛି ମୋ କତିରେ ଏତେ ମାନୁନି ମତେ କିନ୍ତୁ ପଢୁଛି କିନ୍ତୁ ମୋ କତିରେ ପାଞ୍ଚ ମିନିଟ୍ ବସିଥିବ ମୋ ପେଟ କଣ ହଉଛି ମତେ ଭୋକ ହେଲାଣି ତାର ଦୁନିଆ ବାହାନା ବାହାରୁଛି।
ନାଇଁ ସବୁ ଛୁଆ ସେ ଆ ଘରେ ମା ମାନଙ୍କ କତିରେ ସବୁ ରୋଲ କାଢିବେ।
ହୁଁ। ପୁଣି ଟିଉସନ ଗଲାବେଳକୁ ସେ ଟିଉସନରେ ପୁରା ଫାଷ୍ଟୁ ଲାଷ୍ଟୁ ମୁଁ ଚକା ଆସନ ମାଡି ବସି ଆସିବ ଆ ମୋ କତିକି ଆଇଲା ମାନେ ତାର କେତେ ଦୂର୍।
ହଁ। ସବୁ ଝିଅ ସେଇଆ।
ଟିକେ ପାଞ୍ଚ ମିନିଟ୍ ପଡିଥିବ। ମାମା ମତେ ଭୋକ ଗଲାଣି ଖାଇବାକୁ ଦବୁନେଇକି କି।
ହୁଁ।
ହୁଁ ହଁ।
ହଁ।
ସେ ଖାଇବାରେ ତାର ପଳେଇବ ଘଣ୍ଟେ। ହଁ ପରିସ୍ରା ଲାଗିବ। ପୁଣି କହିବ ଆଉ ମୁଁ ଯାଏ। ଆଉ ବୋତେ ଗରମ ଲାଗିଲା ପଳଉଛି ବାହାରକୁ। ଥଣ୍ଡା ପବନ ଦବ। ଏମିତି ଆଉ।
ସେଇ ଯାହା ଟିଉସନ ଯିବେ ଟିକେ ପଢିବେ। ଘରେ ଛୁଆ ସେଇଆ। ସେଇ ଟିଉସନରେ
ଶୁଆ ସେଇଆ ହଁ। ସେଇ ଟିଉସନ ପାଠ ଯା ଆସିକି ସାଙ୍ଗ ସେ କରିଦବ ପାଞ୍ଚ ମିନିଟ ରେ ସଇଲା। ଆଉ କିଛି ଅଲଗା ପାଠ ପଢିବନି ସଇଲା।
ନା ସେ ପାଠ ସାରିକି ଆଉ ଅଲଗା କଣ ଦେଖ ନା। ସେ ଟା ହବନାଇଁ। ଆମର ତ ବଡ ବଡ ଛୁଆ ହେଲେଣି ସେଇଆ।
ମୁଁ କହିବି ତର ତୁ ସାର୍ ଟିଉସନ ପାଠ ଦେଇଛନ୍ତି। ସେତି କରିଦେଉ ତାପରେ ଟିକେ ଅ ଆ ଟିକେ ଟିକେ ଲେଖିଦେଇକି ଏକ ଦୁଇ ଟିକେ ଆଉଥରେ ଲେଖି ଦିଅନ୍ତୁ ତ ଟିକେ ମନେ ରହିବ। ସେ ନା ମତେ ତ ସାରେ ପାଠ ଦେଲେ ମୁଁ କରିଦେଇଛି ପୁଣି ଆଉ କଣ ଲେଖିବି।
ହଁ।
ଏ।
ହଁ।
ଆମର ପା ବଡ ଛୁଆଇ କିି ସେଇଆ କହୁଛନ୍ତି। ଯେତିକି ଟିଉସନରେ ପାଠ ଦେଇ ଥିବେ ସେତିକି କରିଦେବ। କରିଦେଇକି ଉଠିକି ପଳେଇବା। ଆଉ ତା ପୂର୍ବ ପାଠ ଟା ଦେଖ ନା। ଦେ
କି ତା ପାଇଁ ପରେ ଆଉ ଗୋଟେ କଣ ପଢିବୁ ଟିକିଏ କଣ ଶିଖିବୁ ସେଇଟା ହେଉନି।
ନୂଆ ପାଠ ନ ଦେଖିନି ଧର କାଲି ଯୋଉ ପାଠଟା ଶିଖିଛ। ଯାହା କରଛ ସେଇଟା ଆଉ ଟିକେ ଥର ଦେଖିଦେନେ ମନେ ରହିବ। ହେଟା ନ ଦେଖିନି ସିନା ଭୁଲିଯିବୁ।
ସେ ଦେଇଛନ୍ତି ମାନେ ସେତିକି ପାଠ କରିଦେଲେ ଗଲା ଆଉ।
ହୁଁ।
ହୁଁ ଏଇନା ଟିଉସନ ଯାଇଛି। ନା ଆସିବ। ହ ଦା ଟିକେ ଖାଇବ। ଖାଇକି ସେଇ ଯୋଉ ସାର୍ ଯୋଉ ପାଠ ଦେଇଛନ୍ତି ଟିକେ ଲେଖିଦବ। ଲେଖି ଦେଇକି ଶଇଲା। ସେ ବହି ବସ୍ତାନି ପକେଇ ଦେଇକି ତାର ଖେଲ ମାତ। ଖେଳରେ ମାତିିବ ତାର ଖେଳିବ। ଆଉ କଣ କରିବ?
ଓ ଆମର ବା ସେମିତି ଟିଉସନ ଯାଇଛନ୍ତି। ହଁ ଦି ଟାଇମ୍ ହେଉଛି।
ହଁ ହଁ। ସିଏ କହୁଥିଲା କାଁ ଯେ ମୁଁ ନା ତମେ ଦି ଟାଇମ କର। ଯାହା ପଇସା ପଇଛା ଦେମି ଦି ଟାଇମ କର। ତ ଗୋଟେ ଟା ବି ଘଣ୍ଟେ ଯିବ। ଆଉ ସନ୍ଧ୍ୟା ବେଳ ଟା ନାଟକ କରିବ ମୋ ସହିତ।
ଆଁ।
ମତେ ମାନିବନି କି ଡରିବନି। ତାରଇ ନା ଛୁଆ ଟା ଏ ନୂଆକୁ ପାଠଟା ଟିକେ ଶିଖୁଛି। ତାକୁ ଗୋଟେ ଗୋଟେ ଟାଇମ ତୁ ଦେଇଦବୁ ସେ ପାଠଟା କଣ ମନେ ରଖିବ କହୁନ। ନାେ ଘରେ ଛଆ ଟିକେ ପଢନ୍ତେ।
ହଁ ସକାଳୁ କେତେଟାରେ କେତୁରା ହେଉଛି।
ସକାଳ ଛଅଟାରୁ ସାତଟା। ନା ସକାଳ ଆଠଟାରୁ ନଅଟା। ସନ୍ଧ୍ୟା ବେଳେ ଛଅଟାରୁ ସାତଟା। ମାନେ ଙ୍ଘ ଗୋଟେ ଖଣ୍ଡେ ସେଇ ଏକା ମାନେ ଆମେ ଦେଖ ତିୟୁସନ ଯାଉଥିଲେ ସକାଳ ସାତଟରୁ ଯିବେ ଆସିବେ ନଅଟାରେ। ନୁହେଁ କି ସେ ପଳେଇିଲାଣି। ଆମର ଦି ଘଣ୍ଟା ଏଇନା କଣ ସେଇ ଦି ଘଣ୍ଟା ଟା ଦି ଦି ହଉତରେ ସେମାନେ ସାରୁଛନ୍ତି।
ହଁ।
ମାନେ ସେଇ ଦି ଘଣ୍ଟା କିନ୍ତୁ ଆମେ ଯେତେବେଳେ ଟୟୁସନ ଯାଉଥିଲେ କଣ ସେଇ ସାତଟା ରୁ ନଅଟା ପୁଣି ଯାଉଥିଲେ ଉଁ। ଛଅଟ ରୁ ଆଠଟା ଏଇନା ସେଇ ସକାଳ ଦି ଘଣ୍ଟା ଟା ଦି ହୁତା ତାଙ୍କୁ କରିଦଉଛ।
ହଁ।
ଘଣ୍ଟେ ଘଣ୍ଟେ କଣ ଘନ୍ ହେଟା ଗୋଟେ ଛୁଆ ଗୋଟେ ଦିନରେ ଘଣ୍ଟେ କଣ ପଢିବ କହୁନୁ ଏଇ ଛୁଆ ଏଇନା ନୂଆ ଶିଖୁଛି ପାଠ।
ନାମ ଗୋଟେ ଘଣ୍ଟାରେ କଣ ପାଠ ପଢି
କଣ ପାଠ ପଢିବ ଗୋଟେ ଘଣ୍ଟା ତ ସେଇନା ପଳେଇବ ତାପରେ କଣ ମୋ ପୁଅ ଏକା କି ଆଉ ଦିଟା ଛୁଆ ଅଛନ୍ତି। ଗୋଟେ ଘଣ୍ଟାରେ କଣ ମୋ ପୁଅ ଭାଗ କି ଆଣି ଦଶ ପନ୍ଦର ମିନିଟ୍ ପଢୁଥିବ କି କୋଡିଏ ମିନିଟ୍ ପଢୁଥିବ କୋଡିଏ ମିନିଟରେ ଆମେ ଘଣ୍ଟେ ଘଣ୍ଟେ ପଢଉଛୁ ପଢ଼ୁନି ସେ କୋଡିଏ ମିନିଟ ରେ ପଢ଼ିଦବ ନା?
କୋଡ଼ିଏ ମିନିଟ୍ କୁଆଡ଼େ ପ ପଡ଼ିବ ଚାରଟା ଛୁଆ ହେଲେ ବି କୋଡ଼ିଏ ମିନିଟ୍ କୁଆଡ଼େ ଭାଗ ପଡ଼ିବ ଭାଗ ବି ପଡ଼ିବନି।
ହଉଛନ୍ତି ଦିଟା ଛୁଆ
ହଁ
ତିନିଟା ଛୁଆ ହଉଛନ୍ତି ସେଇ ହିସାବରେ ମୁଁ କହୁଛି। ଆଉ ସେଇଥି ପାଇଁ ମୁଁ କହିଲି ତାକୁ ଦି ଟାଇମ ପଢୁଅ ସେ ହୁଁ ଯାଉଛି ତାକୁ ଟିକେ ଡରୁଚି ଏ ମତ୍ ମୋ ମାନେ ମୋ କତରେ ସବୁ ଡକା ପାଠ ଶିଖିଥିଲା ମାନେ କହନ୍ତି ଏକ ଦୁଇ ଶହେ ବଲା। ଆଉ କଣ ଦେଇଦିଅ ଏ ବି ସ ଡି ୱାନ୍ ଟୁ ପଣିକିଆ ସବୁ ଶିଖିଥିଲା ଶିଖିଲେ ବି ମୋ କତିରେ ଲେଖି ବୁଜି ବନି। ମତେ ଡରିବନି ନା ମୋ କତିରେ ବୋହୁତ ପାଠ ଶିଖିଥିଲା। ଆଉ ସେ ମାନେ ମତେ ଡରିବ ତଥାପି ଆସିକି ସେ ଯୋଉ ସାର୍ ଯୋଉ ପାଠ ଦଉଛନ୍ତି ସେ କିଏ କରିଦଉଚି? କରିଦେଇକି ଯଦି କହିବି ପାଞ୍ଚ ମିନିଟ ବସିକି ଟିକେ କର କହିବ ନା ମତେ ପା ସାରେ କହିଛନ୍ତି ଆଉ ଖାଲି ମୋ ପାଠ କରିଦବୁ ଆଉ କିଛି କରିବୁନି ମିଛୁଁଟା
ହଁ ସେ ସେତିକି ତ କରୁଛି ଯାହାନେ
ହୁଁ ନା ସେତିକି ଡରିକି ମରିକି କରିଦବ। କାଳେ ଗନେ କାଲି ଗନେ ସାରେ ମାରିବେ କି ତାର ଡର ସେତିକ ପାଠ ସେ କରିଦବ। ଆଉ ତା ଅଲଗା ପାଠ ସେ ପଢ଼ିବନି କି
ଯାହା ହଉ ସେତିକି ତ ଚଇନି ହେଇକି ବସିକି କରୁଛି ଗୋଟେ ଗୋଟେ ଛୁଆ ସେତିକି ତ କରିବେନି ଯାଇକି ଟିଉସନରେ ମାଡ଼ ଖାଉଥିବେ।
ନା ନା ପୁଅ ତାର ପା ବୋହୁତ ଡର। ସେ ତାର ପାଠ ଦେଇଥିବ ମାନେ ସେ ମତେ ଡାକିବ ମୁଁ ଯଦି ରୋଷେଇ ରୋସେଇ କରୁଥିବି ମତେ ଡାକିବ ମାମା ମତେ ଆସନି ଟିକେ ପାଠ ଟା ଟିକେ କରେଇଦବୁ।
ହୁଁ।
ମାନେ ମୁଁ ବସିମି ସେ କରିବ ମାନେ ମୁଁ ଟିକେ ମାନେ ବତେଇଦେମି ଏଇଟାକୁ ଏଇଟା ଲେଖେ ଆଉ ସିଏ କଣ ଜାଣି ପାରିବ କି କୋଉଟା କେମିତି କଣ କୋଉଟା ଗୋଟେ କହିଦେଲେ ସେ ତାପର କୁ ତାପର ତାକୁ ଦେଖିକି ଲେଖିଲା।
ହୁଁ ହୁଁ
ଏଇ ହଁ ଖାତା ବହି ତାକୁ ଯଦି
ଓହୋ ହୋ
ବଶଥିବୁ ଚିରିଚୁରା ଦବା ଚିରୁନି ତୋଟାଲି ପୁରା ବେଗ ଦି ତିନିଟା ହାତ ଥିବ ନା ସେମିତି ଗୋଟେ ଚିରି ଦେଇଥିବ।
ଅଁ, ହଁ।
ଏଇଆ ଆଉ ସିଲଟ ଖଡ଼ିରେ ଲେଖୁଥିଲା ସିଲଟ ଖଡ଼ିରେ ଲେ ଖୁନାହିଁ ତ ଖାତା ଆଉ ପେନସିଲ ରେ ସବୁବେଳେ ଲେଖୁଚି। ଅଁ, ଖାତା ପେନ ସିଲ ସାର୍ ଯୋଉ ପାଠ ଦଉଚନ୍ତି ସାର୍ ଙ୍କ ପାଖରେ ଲେଖୁଚି। ମୋ କତିରେ ରେ ତାକୁ ସିଲଟ ଖଡି ତାକୁ ଉଁ, ଶିକଉଚି। ସେ ପାଠ ଆଗ ତୁ ସିଲଟ ଖଡ଼ିରେ ଘୋଷ ବସିକି। ଠେ ଅ ଆ ଟା ଅ ଆ ଟା ଲେଖୁଚି। ସେରାକୁ ମୁଁ ତୁ ଲେଖେ। ଏକ ଦୁଇ ଲେଖେ। ଆଉ ସେମାନେ କଣ ଟିଉସନ ରେ ସେମାନେ ପଢେଇଲେ ବି ଶିକି, ସେମାନେ କଣ ଆଉ ବାରମ୍ବାର ସେଟାକୁ ପଢେଇବେ କି? ସେମାନେ ଧ- ଧରେ ଶିକିଦେଲା ମାନେ ସେମାନେ ସେ ତାକୁ ଛାଡିଦେଲେ। ହଁ ସେ ଶିକିଦେଲା, ଆମେ ବି ସେଇଟା ତାକୁ ଘରେ ଟିଆ ଘର ହଁ ସେ ଆଗକୁ ପଢେଇବେ। ଆମେ ଯଦି ସେ ପଛ ପାଠଟା ଆମେ ଆଉ ଟିକେ ଘରେ ଟିକେ ମା ମାନେେ ଟିକେ ଘରେ ସେଇଟାକୁ ଟିକେ ପଢ଼େଇନେ ତାଙ୍କର ତାନେ ଟିକେ ମନେ ରହିବ ଆଉ ଇଏ ଛୋଟ ଛୁଆ ଏ ଏମାନଙ୍କ ମୁଣ୍ଡ ବି ଏଇନା ସ୍ଥିର ନୁହେଁ। ଆଉ ତାଙ୍କୁ ଟିକେ ସେ ପଛ ପାଠ ଟା ଟିକେ ନ ପଢେଇନେ ସିଏ ବି ସେ ପାଠ ଟା ବି ଭୁଲିଯିବେ। ମାନେ ନୂଆ ପାଠ ଏଣେ ଶିଖିଦେ ଦେବେ ସବୁ ଭୁଲିଯିବେ, ଏଇଆ।
ହୁଁ। ନୂଆ ପାଠ ଟିଉସନ ରେ ନୂଆ ପାଠ ଶିକେଇଲେ ଆଉ ପୁରୁଣା ପାଠଟା ଶିକେଇଲେ କି? ପୁନା ପାଠଟା ତୁ ଘରେ ଦେଖିନେ ଯାଇକି ହବ।
ତ ଉଁ, ହୁଁ, ତାଙ୍କୁ ଟିକେ ମଝି ମଝିରେ ନ ପଢ଼େଇନି ଟିକେ ସେଇ ପାଠଟା ଟିକେ ଏ ତାଙ୍କୁ ଟିକେ ଏଇ ନ
କରେଇଲେ ସେ ଆଉ ପଢିବେନି।
ଆଉ ଓ ହଉ ମୁଁ ର ଖୁଚି ଆଁ, ଏଇ ପୁଅ ଟିଉସନରୁୁ ଆସିଲାଣି ଆ,।